ହ୍ୟାଲୋ ହ୍ୟାଲୋ। ହାଲୋ ହାଲୋ ହାଲୋ। ସୁବିବା ସିବିବ ଏଠି ହଁ ସୁଵିଲା ହାଲୋ।
ହଁ।
ଆଉ କଣ କରୁଛୁ?
ବସିଛି ଆଉ। ହୁଁ ତୁ?
ହଁ ଏଇ ବସିଛି।
ଓହୋ।
ସବୁ ଭଲ।
ହଁ ଭଲ ଆଉ।
ଆଉ କଣ ଘରେ।
ଘରେ ହ ସେ ହ ଭଲ ଘରେ।
ହୁଁ ଆଉ କଣ ଗୋଟେ କହ।
ଆଉ କୁଆଡେ ଯାଇଥିଲୁ ଆଜି?
ଯାଇଥିଲି କଣ ଗୋଟେ ସାଙ୍ଗ ସାଙ୍ଗ ପିଲାଟେ ସହିତ ଯାଇଥିଲି ଟିକେ ଆଣିବା ପାଇଁ ଘର ଜିନିଷ ଆଉ।
ଉଁ କଣ କଣ ଆଣିଲୁ?
ଏ ବୋଉର ଟିକେ ଏଣ୍ଟା ପିନ୍ଧୁଥିଲା ମେଡ଼ିସିନ ଆଣିଲି ଆଉ ଟିକେ ଆ କଣ ଅଟା କିଲେ ଆଣିଲି। ଆଉ ଲସି ଦିଟା ଆମେ ପିଇଲୁ ଦୁଇ ଜଣ ତାପରେ ଗାଡି ଚଲେଇ ଆଇଲୁ।
ହୁଁ ଯାଇଥିଲୁ କୋଉଠିକି?
ଏଇ ରଞ୍ଜନ ଦେଗରୁ।
ହୁଁ।
ହଁ।
ଆଉ
ଆଉ କଣ ହଁ ସେଇଭଳି ଚାଲିଯିବୁ ଆଉ।
ଉଁ ହୁ ଆଉ ତାଲକୁ ଯିବା ଏଇନେ ମାନେ ଆଉ କୁଅ ଯିବା ହେଇନି ଆଜି।
ନା ଆଉ କୁଆଡେ ଯିବା ହ ଆଉ କୁଆଡେ ଯାଇନି। ଆଉ କଣ କହୁନୁ?
ଏ ଆଉ କଣ କରିବା ଛଡା ଆଉ କିଛି ଦେଖା ହଉନି ଆଉ।
ହୁଁ।
ହୁଁ।
ନାଁ ଆ କିଛି କାମ ନାହିଁ ଖାଲି ବିଲ କାମ ଯାହା ଆଉ କଣ ଆଉ କଣ କରିବା। ବିଲ କାମ ଅଛି ହଁ ବିଲ କା ଆଉ କଣ ଅଛି କି କରିବାକୁ ହୁଁ
ତାଳ ଫାଳ
ହଁ ତାଳ ବୁଢା ହେଇଗଲାଣି ଗଛରେ ଆଉ
ବୁଢା ହେଇଗଲାଣି ବୁଢା ହେଇଗଣି ତାଳ ତାଳ ବହୁତ ଖାଇଛୁ ବହୁତ ଖାଇଛୁ ତା ପରେ ତାପରେ ଏଠେ ବି ତ ପଳେଇଆଇଲାଣି କଣ ଜାମୁକୁଳି ଜାମୁକୁଳି ଆଜି ଖାଇବାକୁ ଯାଇଥିଲି ପୁରା ବଡ଼ ବଡ଼ ଜାମୁକୁଳି। ପୁରା ଆରାମସେ ଖାଇଲୁ ତିନି ଚାରି ଜଣ ଯାଇଥିଲୁ ତିନି ଜଣ ଆମେ ଗଛ ଚଢି ଥିଲୁ ଜଣେ ତଳେ ଥିଲା। ଜଣେ ଯେ ତଳେ ଥିଲା ତାର କଣ ହେଇଚି କହିଲ ଯାଇଥିଲା ୱଣ୍ଡ୍ରଲା ୱଣ୍ଡ୍ରଲା ପା ପାର୍କ ଯାଇଥିଲା। ବୁଲିବା ପାଇଁ ରଜରେ ରଜରେ ବୁଲିବା ପାଇଁ ଯାଇଥିଲା ଯଉ ପଟେ ଖସନ୍ତି ସିଏ କଣ କରଛି ନା ସେଇପଟରେ ଚଢ଼ିଛି। ସେଇପରି ଚଢ଼ିଦିନି ତ ମୁହଁ ବାଡ଼େଇ ହେଇଛି ଏକାଥରେ ତିନିଟାଯାଙ୍କା ଦାନ୍ତ ଯାଇଛି ଭୁତ ଭଳିଆ ଦେଖାାଯାଉଛି ହ ଗପ ଗପ ଶୁଣ ଗପ ଶୁଣ ଗପ କହୁନା ତମେ ଗୋଟେ
ଅ କଣ ଗପ ମନେ ଅଛି କହିବି
ଗପଟେ କୁହ।
ଗପ ହଁ କିଛି ଗପ ମନେନାହି ତମର ମନେ ଅଛି ଯଦି କହିଦିଅ।
ମନେ ନାହିଁ ଗୋଟେ ଚାପଡ଼ା ପକେଇବି ନ ହେଲେ କହୁନୁ ହାଲୋ
ହୁଁ ହୁଁ କଣ ଗପ କହିବା ମନେ ଅ ଥିଲେ ସିନା
କଣ ଶୋଇଛୁ ନା କଣ ଉଠିକ କଥା ହୋଉନୁ ଭଲକି ଶୁଭୁନି କିଛି।
ଓହୋ।
ହୁଁ।
ହଁ ସେ ଟିକେ ସୋଇ ପ ହୁଁ କୁହ ହୁଁ
ଗପନା ହେଉଛି କଣ ସଚୁଟ କାଠୁରିଆ ମାନେ କୋଉ ବିଷୟରେ ଏ ଇଏଟା ଗପଟା ଗୋଟେ ସଚତ କାଠୁରୁଆ ଗୋଟିଏ ଗାଁରେ ଜଣେ ଗରିବ କାଠୁରିଆ ରହିଥିଲେ। ସେ ପ୍ରତିନିନା ଜଙ୍ଗଲକୁ ଯାଇ କାଠ କାଟି ଜଙ୍ଗଲରେ ବିକ୍ରି କରୁଥିଲେ। ଦିନେ ନଦୀ କୂଳରେ କାଠ କାଟୁ ଥିବା ବେଳେ
ହଁ
ତାଙ୍କ କୁରାଢି ପାଣି ଭିତରେ ଗଳିଗଲା ପାଣି ଭିତରେ ପଡ଼ିଗଲା। ସେ ବହୁତ ଦୁଃଖ ଦୁଃଖ ପାଇ କାନ୍ଦି ବୋବେଇ କିଛି ତାପରେ କରିପାରିଲେନି ତାପରେ ଏହି ସମୟରେ ଜଳ ଦେବି
ହୁଁ ହୁଁ ହୁଁ
ପଚାରିଲେ ଏ କୁର ଏ କୁରାଡ଼ିଟି ତୋର କାଠୁରିଆ କହିଲା ନା। ଏ କୁରାଢିଟି ମୋର ନୁହଁ ଏହା ମୋର ନୁହଁ ପରେ ରୂପା କାଠୁରୀ ଦେଖାଇଲେ, ସେ ପୁଣି କହିଲା ନା ଏ କାଠରଆ ଟା ଆମରନ ତାପରେ ଜଳଦବି ଫେଣି ଆଉ ଗୋଟେ ତା ନିଜ ତାର ଯେଉଁ କଠୁରୀଟା ହଁ
ଆ, ସେ
ହଁ ଫେଣି ସେ ନିଜ କାଠୁରି, କଟୁରୀ ଟା ଆଣିଲେ ତାପରେ ସେ କହିଲା, ଏଇଟା ମୋରିିକଣ୍ଠୁ, ତାପରେ ଜଳ ଦେବି ଆଉ ଏଇ ଯେଉଁ କାଠୁରିଆ ଉପରେ ପ୍ରସନ୍ନ ହେଇ କଣ କଲେ ନା, ସୁୂନା, ରୂପା ଆଉ ତ ନିଜ କାଠୁରିଟ ହଉ ନା ତିନି ଟଙ୍କା ଦେଇଗଲି ହୁଁ ତିନିତା କରି ଦେଇଦେଲେ, ତାପରେ ମୁଁ ଗୋଟେ ଗପ କହିନି, ତମେ ଗୋଟେ କଣ ଗୋଟେ କୁହ?
ସେଇ ଗପ ମୁଁ କହିବି, ସିଏ
ବିଷୟରେ ଗୋଟେ କଣ ଗୋଟେ କୁହଯେ- ମାନେ ଏଇ ଖାଦ୍ୟ
ଏବେ ଗୋଟେ ଖୋଲିଛି ନୂଆ ଜାଗାରେ, ହଉଛି
ନା ଗୋଟେ ତ କଣ ଖାଦ୍ୟ ଖାଇଲେ, ଗୋଟେ କେଉଁ ଖାଦ୍ୟ ଖାଇଲେ କଣ ଉପକାର ହୁଏ। ମ ଶତ ସାରା ଶତ ସାରା ଜତି ଛାାତ ଖାଇଲେ ଉପ ହୁ
ଉ କିନ୍ତୁ ଖାଇବା ଭିତରେ ସକାଳୁ ଖାଇବା ଦରକାର, କଣ ଛତୁଆ ପିଅ ସକାଳୁ ଠିକ ହୁଁ ସେ କେଶରୀ ଛତୁଆ ହଉ କି, ଘର ଛତୁଆ ହଉ
ହଁ, ଆଉ
ଆଉ ତାପରେ ହଉଛି, ଦଶଟା ବେଳକୁ ପୁଣି ପଖାଳ ଖାଇବ।
ହୁଁ ଆଳଟ ହ
ହୁଁ ବାଇଗଣ, ଚାହା ବି ହବ ହଁ ତାକୁ ଛେଚିକି ବି ଖାଇଲେ ସିଏ ଭଲ ଲାଗିବ ପଖାଳ ସହିତ
ହୁଁ
ହୁଁ, ତାପରେ ଖରା ବେଳକୁ ଭାତ ଗରମ ଭାତ, ହୁଁ ଗରମ ଭାତ, ସହିତ ଯାହାବି ହେଲେ ଡାଲି, ଛେଚା ଆଳୁ ଭତ୍ତା ହେରିକା ଦରକାର, ନହେଲେ ଶାଗ, ହୁଁ
ତାପରେ
ତାପରେ ରାତି ନ, ହଉଛି ଚାରିଟା ବେଳକୁ ପୁଣି ଚାରିଟା ବେଳକୁ ଯାହା ଫରେ ତ କିଛି ଫୁଣି ଜଳଖିଆ ଖାଇବାକୁ ପଡିବ, ଜଳଖିଆ ଦରକାର ନା ନାହିଁ ଯେମତି- ବରା ବରାପକୁଡ଼ି
ହୁଁ, ତାପରେ
ତାପରେ ବରା, ପକୁଡି, ଚପ୍, ଆଳୁ କଷା, ଯାହା ହଉ ହୁଁ ତାପରେ ଖାଇଲେ, ପୁଣି ରାତିକି ରାତିକି ରୁଟି କରିବା କଣ ଖାଇବାକୁ ପଡିବ ଆଉ, ରୁଟି ରୁଟି ଖାଇକି, କ୍ଷୀର ପିଇକି, ଶୋଇପଡ଼ିଲେ ଗଲା। ହୁଁ ହୁଁ
ତାପରେ ମୁଁ ଆମେ କହୁଛେ, ପୁରୁଣା ମାନେ ପୁରୁଣା ଜମାନାରେ ଲୋକମାନେ କେମିତି ରହୁଥିଲେ
ହଁ ହୁଁ ହୋ
ମିଶି ରହୁଥିଲେ।
ହୁଁ
ଲୋକ କୃଷି କରି ନି ନିଜ ଜୀବନ ଚଳାଉଥିଲେ ମାନେ କୃଷି କାର୍ଯ୍ୟ କରି ନିଜ ଜୀବନ ଚଳାଉଥିଲି। ଚାଷ କାମ ଚାଷ କାମ ପାଇଁ ବଳଦ ଓ ଲଙ୍ଗଳ ବ୍ୟବହାର ଟ୍ରାକ୍ଟରରେ ଚାଷ ହେଇଯାଉଛି ସେତେ ମାନେ ବଳଦ ଆଉ ଲଙ୍ଗ
ହୁଁ।
ତାପରେ ଖାଇବା ପାଇଁ ଖାଇବା ପାଇଁ ସେମାନେ ଭାତ
ତେଇଶ ପଇସା ପଡିଛି ଫୋନ ପେ ରେ ମୋ ପାଖେରେ ନାହିଁ। ତେଇଶି ପଇସା ମତେ ଦୁଇଶହ ଟଙ୍କା କାଲି ଦବୁ ମୁଁ କହିଛୁ।
ହଁ ମାଛ। ଦୁଦ୍ଧ ଦହି ଏବଂ ଘରେ ତିଆରି ଦ ଘରେ ତିଆରି ଖାଦ୍ୟ ଖାଉଥିଲି ଘରେ ତିଆରି ଖାଦ୍ୟ ଖାଉଥିଲେ। ବାହାର ର ଜଙ୍କଫୁଡ଼୍ କିମ୍ବା ପ୍ୟାକେଟ୍ ଖାଦ୍ୟ ନଥିଲା ସେତେ ବେଳେ ମାନେ ସେତେବେଳେ ପୁରୁଣା ଜମାନ ସେତେବେଳେ ନଥିଲା ପକେଟ ପକେଟ୍ ଖାଦ୍ୟ କିଛି ନଥିଲା। ଥିଲା ଆମେ ଏଇ ଯୋଉ ଲସି ଫସି ପିଇ ଦେଉଛନ୍ତି ପ୍ୟାକେଟରେ ହେଉଛି ଆମର ସବୁ ହଳଦୀ ହଳଦୀ ଗୁଣ୍ଡ ପକେଟ୍ ଆଉଛି ସେତେବେଳେ କଣ ସବୁ
ଉଁ ମାନେ ସ ହାତ ତିଆରି ମାନେ ନିଜେ ତିଆରି କରୁଥିଲେ।
ହଁ ନିଜେ ତିଆରି କରିଥିଲେ ଆଗ କାଳରେ ଲୋକ ଏତେ ଅଳସଆ ନଥିଲେ।
ଅଳସୁଆ ନଥିଲେ ତାପରେ ତାଙ୍କୁ ଯାହା ମିଳୁଥିଲା ସେ ସେଇଆ ଖାଇକି ବିଲ କା ମାନେ କୃଷି ହଁ। ବିଲ କାମକୁ କି ଅନ୍ୟାନ୍ୟ କାମକୁ ସବୁ ହଁ ସେ ତାଙ୍କର ପଳଉ ପଳେଇ ଯାଉଥିଲେ ଆଉ ପୋଷା ପୋଷାକ ତାଙ୍କର ଏ ତେ
ପୋଷାକ ଭାବେ ପୁରୁଷମାନେ ଧୋ ପୁରୁଷମାନେ ଧୋତି ନାଗଛେ ଧୋତି ଗାମୁଛା ଏବଂ କେବେ କେବେ କେବେ କୁର୍ତ୍ତା ପିନ୍ଧିଥିଲି କୁର୍ତ୍ତା ପିନ୍ଧୁଥିଲେ ଆଉ ତା ତାଠାରୁ ଆହୁରି ପୁରୁଣା ଯଦି ତମେ ଯିବ ଜମାନା କୁ ତାହେଲେ ଗଛ ବକଳ ପିନ୍ଧୁଥିଲେ ସେମାନେ। ଗଛ ବକଳ ଖାଲି ପିନ୍ଧୁଥିଲି ମହିଳାମାନେ ଶାଢ଼ୀ ପିନ୍ଧୁ ମହିଳାମାନେ ଶାଢ଼ୀ ପିନ୍ଧୁଥିଲେ ଅଧିକାଂଶ ପୋଷାକ ସୂତା କିମ୍ବା ଖଦି ଖଦି କପଡ଼ାରେ ତିଆରି ହୋଇଥିଲା।
ହୁଁ।
ସେମାନେ ମାଟି କାଠ ଓ ବାଉଁଶରେ ତିଆରି ଘରରେ ରହୁଥିଲି ମାନେ ଏବେ ଯେମିତି ଆମର ପକ୍କା ଘ ଘର ରହିଲାଣି ଇଏ ହେଇଗଲାଣୁ ଇଏ ଘର ହେଇଲାଣି ହଁ, ସେତେବେଳେ କଣ ମାଟି ଘ ମାଟି ଘର ବାଉଁଶରେ ଘର
ସିଏ ମାଟି ଘରରେ ତ ମାଟି ଘରେ ତ ବହୁତ ଭଲ ଥଣ୍ଡା ହବ। ମାନ ଲାଗିବ ଏଇ ପକ୍କା ଘରରେ ପ୍ରବଳ ବରମ୍। ହୁଁ।
ଦୀପ କିମ୍ବା ଲଣ୍ଠନ ମାଟି ଦୀପ କିମ୍ବା ଲଣ୍ଠନ ଆଲୋକ ବ୍ୟବହାର କରୁଥିଲେ ଯେମିତି ଆମର ରାତିରେ ଏବେ ଲାଇଟ ଲାଇଟ୍ ସବୁ ବ୍ୟବହାର କରୁଚନ୍ତି ଟର୍ଚ୍ଚ ବ୍ୟବହାର କରୁଛନ୍ତି ସେତେବେଳେ କଣ ଥିଲା ମାଟି ଦ୍ୱୀପ ନହେଲେ ଆ କଣତ ଏଟା ଲଣ୍ଠନ। ମାଟି ଦୀପ ନ ହେଲେ, ଲଣ୍ଠନ ବ୍ୟବହାର କରିୁଥିଲେ ବୁଝିପାରୁଛ ନା। ମାନେ ଦୁନିଆ କେତେ ମାନେ ଆଗକୁ ପଳେଇଲାଣି। ବ୍ୟବହାର କରୁଥିଲେ। କାରଣ ସେତେବେଳେ ବିଦ୍ୟୁତ ନଥିଲା। ମାନେ ଲାଇନ୍ କରେଣ୍ଟ କରେଣ୍ଟ ନଥିଲା। କିମ୍ବା ବହୁତ କମ୍ ଥିଲା। ନଥିଲା କିମ୍ବା ବହୁତ କମ୍ ଥିଲା କରେଣ୍ଟ।
ହୁଁ।
ଯାତାୟାତ ପାଇଁ ବଳଦ ଗାଡ଼ି।
ହୁଁ।
ଯାତାୟାତ ପାଇଁ ବଳଦ ଗାଡ଼ି। ଘୋଡ଼ା ଘୋଡ଼ା ଗାଡ଼ି କିମ୍ବା ହଁ କୁଆଡେ ଯାଇଥିଲୁ ମୁଁ ଖୋଜି ଖୋଜି ମୁଁ କହିଲି କୁଆଡ଼େ । କୁଆଡ଼େ ସାନମା ହରିପୁର ଯାଇଥିଲି। କଣ ହେଲାକି? । ଆ ସେ କଣ ଯାଇଥିଲା କଣ କାହାର ଗୋଟେ ବାହାଘର ଥିଲା ନା କଣ? ଶାଢ଼ୀ କଣ ଷ୍ଟେସନାରୀ ଦୋକାନରେ ରହିଲେ ଆଉ କଣ ସୁନା ଦୋକାନ । ତୁ ହେ ପୁରୀ ଗଲୁ ହଁ।
ମତେ ଦୁଇଶହ ଟଙ୍କା କାଲି ଦବୁ। ଆ ପରିବା ନେଇକି ଆସିବି ମୁ ଜାଣନି ହେରା।
ମୁଁ ବାହାରେ ଥିଲି। ନା ନା, ମୁଁ ବା ଯାଇଥିଲି ସିଆଡେ ଗୁପଚୁପ ଆଉ ଲସି ଆଣିବା ପାଇଁ। ।
ପୁଣି କୁଆଡ଼େ ଯାଇଚି ପା।
ହେଲା।
ହୁଁ।
ହୁଁ କୁଆଡେ ଯାଇଚି କୁଆଡେ।
ଏଇ ଆସିଛି ଘର ଆଡେ ଆଉ।
ହୁଁ।
ହୁଁ।
ହୁଁ।
ଅ ହଉ।